ହେଲା
ହ୍ୟାଲୋ।
ହ୍ୟାଲୋ।
ଭାଇ କଣ କରୁଥିଲେ?
କଣ କରୁଥିଲେ ନା ବସିଥିଲି କମ୍ପ୍ୟୁଟର ଅନ୍ କରୁଥିଲି। ଏ କଣ ଚାଲିଛି?
କିଛି ନାହିଁ ମୁଁ ବସିଥିଲି ଟିକେ ଆଜି ଆଜି ଟିକେ ପଖାଳ କୁ ଆମ୍ବ କୁ ଆଉ ପୋ ଫଳ ତରକାର ଟିକ କରିଥିଲେ ଆ ପାମ୍ପଡ ଟିକେ।
ପଖା ପଖାଳ ପୋଟଳ ଦ ଆମର ହେଇଥିଲା ଭାତ ଡାଲି ସରବଜା ବେସ୍ ଆମ୍ବ।
ଉ ହ ଭଲ ହଁ ଆମ୍ବ ହଉଛି ଆମ୍ବ ଏବେ ତ ଓ ମାନେ ଖରା ତ ହଉଛି ଆମ୍ବ ଏଠି ମିଳେ।
ଇଆଡେ ପାହାଡିଆ ଏରିଆ ଆମର ଭଲ ଆମ୍ଭ ହଉଛି ସବୁ ପ୍ରକାରର।
ଓହୋ ଆପଣଙ୍କ କଣ ମାନେ ଜମି ଫମି ଅଛି ବୋଧେ ଲାଗୁଛି।
ହଁ ଜମି ଅଛି ଜମି ଆମର ଅଛି ଅଳ୍ପ ଅଛି।
ଉୁଁ ହୁଁ ଆମ୍ବ ସବୁ ଗଛ ଲଗେଇଛନ୍ତି ବୋଧେ ନା କଣ କେମିତି?
ନାଇଁ ଆମର ନର୍ମାଲ ଗାଁ ଗାଁ ରେ ଯୋଉ ତୋଟା ରହେ। ସବୁ ଗାଁରେ ଆମ୍ୱ ତୋଟା ରୁହେନି ସବୁ ଗାଁ ରେ ସେଭଳିଆ ଆଉ।
ହୁଁ ହୁଁ।
ଆମ୍ବ ତୋଟା ରେ ଆମ୍ବ ଗଛ ଅଛି ଆଉ ସେଥିରେ ଏ ପବନ ଫବନ ହେଲେ ପଡୁଛି ଭଲ ଆମ୍ବ ପାଚିଗଲାଣି ସବୁ।
ଉ ହୁଁ ବାସ୍ନା ବି ଭଲ ଭଲ ଲାଗୁଥିବ ସେଇ ପାଖ।
କହିଥିଲା ଏ ବର୍ଷ ଭଲ ଆମ୍ବ ହେଇଥିଲା।
ହୁଁ ହୁଁ ଏ ବର୍ଷ ଖରା ବି ସେମିତି ହେଇଛି ଆଉ।
ହଁ ଭଲ ଖରା ହେଇଛି ବଉଳ ବି ବଢିଆ ହେଇଥିଲା ଆମ୍ବ ବି ବହୁତ ହେଇଛି ଛୋଟିଆ ଛୋଟିଆ ଗଛରେ ଗୋଦା ଆମ୍ବ। ବହୁତ ଆମ୍ବ। ବାଇଗଣ ପଲେଇକି ନ ତାପରେ ଆଉ କଣ କଣ ଅଛି ଆମ୍ବ ଯାକ ନାଁ ଯାକ ତ ମତେ ଇଏ ନାଇ।
ହଁ ବହୁତ ସାରା ତ ଆଜିିକାଲି ମାନେ ନୂଆ ନୂଆ ଭେରାଇଟିର ସବୁ ଆସିଲାଣି।
ହଁ ସେ ଫାର୍ମ ଫାର୍ମ ରେ ଲଗଉଛନ୍ତି, ଆମ ଆଡେ ଫାର୍ମ ତିଆରି କରୁଛନ୍ତି ଆମ୍ୱ ଫାର୍ମ ସବୁ ପ୍ରକାର ଗଛ ଲଗେଇକି।
ହୁଁ ହୁଁ ହୁଁ ଏଠି ବି ଅଛି ବହୁତ ସାରା ମାନେ ଅଛି, ମାନେ ଗଛ ତ ଅଛି ବହୁତ ଆମ୍ୱ ଫାମ୍ବ ଅଛି ରାସ୍ତାରେ ଗଲାବେଳେ ବି ବହୁତ ଆମ୍
ହ ରୋଡ ସାଇଡରେ ହଁ ଗଛ ଆଉ ରାସ୍ତା ସାଇଡରେ
ହୁଁ ଭଲ ଆମ୍ବ ବଡ ବଡ ଆମ୍ବ ହେଇଛି ପାଚିଲାଣି ବି ଏଠି।
ଜମିରେ କଣ ଲଗେଇଛ ନା ନାଇଁ?
ଆମର ଆମର ତ ଜମି କମ ଅଛି ମାନେ ଘରକୁ ହେଲା ଭଳିଆ ଅଛି ଆଉ।
ଏମାନେ କଣ ଲଗାଉଛ ମାନେ ଇଏ ଲଗାଉଛ ଭାତ ଡାଲି ଆଉକଣ ଚାଉଳ କଣ ଧାନ ଲଗଉଛ ନା ଆଉ?
ନାଇଁ ନାଇଁ ଏ ପନିପରିବା ଖାଲି ଟିକେ ଇଏ ଲଗା ହଉଛି।
ଓ ହୋ ହଁ ସେଇଟା ଏବେ ତ ଧାନ ଟାଇମ କି ନାଇ ଗଛ
ନା ନା ବହୁତ ତ ମାନେ ବଡ ବେଶୀ ଜମି ନାହିଁ କମ ଜମି ଅଛି ତ ଆମ ପରିବାର ମାନେ ଛୋଟ ପରିବାର। ଉ ହେଲାବେଳେ ମାନେ ଆମ ଦାଦାଙ୍କର ପିସାଙ୍କର ଏମି ଆମ୍ ଦଶ ବାର ଜଣ ହଁ ଛୋଟ ଜମି ଅଛି ତ ସେଇଠି ସବୁ ଏ ପରିବା ପତ୍ର ଟିକେ ଆଳୁ ବାଇଗଣ ଏ ଟମାଟୋ ଫମାଟ ଏମିତି ଟିକେ ଧନିଆ ପତ୍ର ଟିକେ ଲଙ୍ଗା ଫଙ୍ଗା ଟିକେ ଏମିତି ସବୁ ଲଗା ହାଉଛି ଆଉ।
ଓହୋ ହ ଭଲ ଭଲ ଏଇଟା ବି ଭଲ ଜିନିଷ ବାହାର କିଣିବାକୁ ପଡିବନି।
ହୁଁ ଆଉ ସାର ଫାର ବି ଆମେ ବ୍ୟବହାର କରୁନୁ, ଆମର ସବୁ ଗୋବର ପିଡିଆରେ ସେଥିରେ ହଉଛି ଆମର ସବୁ। ତରବର।
ନା ଆମରିଆଡେ ଗାଈ ଫାଇ ଗୋବର ମିଳିଯାଉଛି ଶସ୍ତାରେ।
ହଁ ଆମର ଏଠି ତ ଗାଈ ତ ଯୁଆଡେ ଦେଖିଲେ ସିଆଡେ ଗାଈ ଆଉ ଆମ ଗୋବର କିଛି ଏଇନା ଆରାମ ସେ ମିଳିଯାଉଛି ଆମକୁ।
ଓହଁ ଗାଈ ତ ଆମର ଓଡିଶାରେ ବହୁତ ଅଛନ୍ତି।
ହଁ ତ ଆମର ଏଠି। ଆମ ଗାଁରେ ବି ବହୁତ ସାରା ହ ଗୋବର ମିଳି ଯାଉଛି ଆରାମ ସେ ତାକୁ ଖତ ଟିକେ କରିକି ଖତ ସେଇ ଖତ ଟା ପକଉଛୁ ଆମେ ଆଉ।
କମ୍
ଆମର ଏମି଼ନ୍ତି ସାର ଫାର କିଛି ଏମିତି ଇଏ ନାହିଁ।
ହୁଁ।
ସେ ବିଶଟା ତ ସେଠୁ ସାରା ଜାକ ତ ବିଶ୍ ଜାକ ପୁରା। ହଁ ସେଠି ଯାଇଛି ବହୁତ ଥର ଯାଇଛି। ସେ ତ ଆମ ଘର ପଛ ଆଡେ ସେଠି ଅଛି।
ପାଖ।
ହଁ ବହୁତ ଆମ ଘର ପଛ ଆଡେ ହିଁ ମାନେ ଚିଲିକା ଅଛି।
ତ ସିଆଡୁ ହେଲେ କିଲମିଟର ଦି କିଲୋମିଟର ହବ।
ହ ନାଇଁ କିଲୋମିଟର ନାଇଁ ବହୁତ ମାନେ ଦୂରକୁ ଅଛି ଏଠୁ ରାସ୍ ରାତା ଯିବାକୁ ମାନେ ଏ ଯୋଉ ନା ଯିବା ପାଇଁ ରାସ୍ତା ଖାଲି ଅଛି। ନା ଯାଇକି ତାପରେ ଭିତରକୁ ଯାଇକି ବହୁତ ବାଟ ବହୁତ ଭିତରେ ଯିବାକୁ ପଡିବ
ସେ କେମତି ଭଲ ଜାଗା ଟା?
ହଁ ବହୁତ ଭଲ ଜାଗା ଆପଣ କେବେ ଆସନ୍ତୁ ବୁଲିବାକୁ ଗଲେ ଦେଖିବ ବହୁତ ମାନେ ପୁରା ପାଣି ହଁ ନାଇ ଯାଆନ୍ତୁ ଟିକେ ମାନେ ବହୁତ ଭଲ ହଁ ଟିମର ବି ଅଛି ଯୋଉନୋ ନୌକା ବି ଅଛି ନାଁ ବି ଅଛି ସବୁ ବଡ ବଡ଼ ଇଏ ଅଛି ଯାଇ ହବ ଯୋଉଥିରେ ବି
ତ ସେମାନେ ମାଛ ଧରିବାକୁ ବି ଯାଉଛନ୍ତି ଲୋକ ହେଲେ ତମ ଗାଁ ରୁ
ହଁ ଆମ ଗାଁ ରେ ସବୁ ମାଛ ଫାଛ ମାନେ ବ୍ୟବସାୟିକ ମାନେ ଇଏ ଅଛନ୍ତି। ମାଛ ଧରା ବ୍ୟବସାୟ ସବୁ ସେ ଯାଆନ୍ତି ସକାଳୁ ସକାଳୁ ପୁରା ଚାରିଟା ବେଳେ ଯାଆନ୍ତି ଚାରିଟାରୁ ହଁ ସକାଳୁ ଚାରିଟାରୁ ଯାଆନ୍ତି ଆଉ ଆସନ୍ତି ସେ ଗୋଟେ ଦିଇଟା ତିନିଟା ମଧ୍ୟାହ୍ନ ହଁ ଏଇ ଟାଇମରେ ଆସନ୍ତି ଆଉ
ଥିଲି ଆ ପୁରା ବଡ ଖ ଖର୍ଦ୍ଧାଁ ଆ
ସେଠି ମାନେ ଚିଲିକା ଭିତରେ ଲୋକ ରୁହନ୍ତି କେତେ ସେମାନେ ମାଛ ହଁ ପାଣିରେ ରୁହନ୍ତି ସେ ମାନେ ନୌକା କ ଗୋଟେ ଆ ବାଉଁଶରେ ବାନ୍ଧିକି ସେ ଭିତରୁକୁ ରୁହନ୍ତି। ସେ ସବୁ
ଓ ହୋ ମାନେ ଏତେ ତଳେ ପାଣି ନୌକାରେ ବାନ୍ଧୁଛନ୍ତି ସେ ତଳେ ପାଣି ବାଉଁଶ ଗେଞ୍ଜିକି
ହଁ ହଁ ହଁ ସେ ପୁରା ଇଏ କରିକି ପୁରା ବାନ୍ଧିକି ସେ ଦିଇ ତିନିଟା ମାନେ ପବନ ବହୁତ ଜୋର ରେ ହବ ନା ଏଠି ମାନେ ଭିତରେ
ହଁ ସମୁଦ୍ର ଭିତରେ ପବନ ହୁଏ ବେଶୀ ନାଇଁ
ହଁ ଆଡେ ସେ ବାଉଁଶ ଫାଉଁଶ ପୋତିକି ବାନ୍ଧିକି ନୌକା କୁ ଏଇଠି ରାତି ସାରା ରୁହନ୍ତି। ପାଁ ସାତ୍ ଦିନ ରୁହନ୍ତି ସେଇଠି। ହଁ ପା ସାତ ଦିନ ମାସେ ଦି ମାସ ଏମତି ରୁହନ୍ତୁ ବହୁତ ଦିନ ରୁହନ୍ତ
ଆ ହା ଖାଇବା ପିଇବା ମାଛ ଖାଆନ୍ତି ଖାଲି।
କିଏ ଏଠୁ ଯିଏ ଯିବ ମାନେ ଆମ ଗାଁରୁ ମାନେ ଆମ ଅଞ୍ଚଳରୁ ଯିଏ ଯିବ ତାଙ୍କ ପାଇଁ ସବୁ ବ୍ୟବସ୍ଥା କରିକି ଯାଇଥିବ ନା ହେଲେ ବି ଯେ ଯେତେବେଳେ ଯିବେ ସେତେବେଳେ ସେ ସବୁ ବ ବ ମାନେ ଧାନ ଫାନ ମସଲା ଫସଲ ସବୁ ଧରିକି ଯାଇଥିବେ ସେମାନେ
ଓ ସେଠି ନା ଉପରେ ରାନ୍ଧିକି
ହଁ ସେଇ ଉପରେ ରାନ୍ଧିକି ସେଇଠି ଖାଆନ୍ତି ସବୁ ଇଏ କରନ୍ତି।
ବ ବା ବା ବାଃ ବଢ଼ିଆ ତ।
ସେ ମାଲିକ ଯିଏ ଯାଏ ଏପଟୁ ଯିଏ ଯାଏ ସକାଳୁ ସକାଳୁ ଚାରିଟା ବେଳେ ସେ ଯୋଉ ଯୋଉ ଦିନର ଏବେ ସେ ସକାଳୁ ରାତି ଯାଏ ଭିତରେ ଯେତିକି ଯେ ମାଛ ଧର୍ ମାନେ ଜାଲ ଫାଲ ଲଗେଇ ଥିବେ ଏଠି ବିକ୍ରି କରିବ।
ହଁ ମାଛ ଧରିକି ପଳେଇ ଆସନ୍ତି ଜଣେ ସେମାନେ ସେଇଠି ଥାନ୍ତ ଜଣେ ଡେଲି ଯିବା ଆଇିବା କରନ୍ତି। ନାଇକି ଜାଣି ପାଇ ତ ମାଛ ଶସ୍ତା ଥବ ହେଲେ ତମ ଆଡେ ଭଲ ମାଛ ମିଳେ କଙ୍କଡା
ହଁ ସବୁ ଅଲଗା ଅଲଗା ମାଛ ସବୁ ପ୍ରକାର ମାଛ ମିଳେ ଏଠି। ହଁ ଏ ସେଇଟା ତ କିଛି ନାହିଁ ସେଇଟା ସେଇଟା ଯାକ ଚିଲିକା ରହି ଭାକୁର ମିଳେ। ସେଇଟା ତ ଅଲଗା ପ୍ରଦେଶର ଅଲଗା ମିଳେ। ତ ଚିଲିକା ସ୍ପେ ମାନେ ଛ ସ୍ୱତନ୍ତ୍ର ମିଳେ।
ହ ଚିଲିକାର ଅଲଗା ମାଛ ରହୁଛି କି? ନା ମୁଁ ତ ଇଏ ସେ ବିଷୟରେ ଏତେ ଜ୍ଞାନ ନାହିଁ।
ରୋହି ଭାକୁର ତ ଏଠି ନର୍ମାଲି ବି ଚାଷ ହଉଛି। ସେଠିର ହଁ ସେ ଏଠିର ବି ରୋହି ଭାକୁର ଅଲଗା ପ୍ରକାର ଟେଷ୍ଟ ସେଇଟା ଗୋଟେ ଅ ଅଜିବ ଟେଷ୍ଟ ସେଟା ଗୋଟେ
ହଁ କଙ୍କଡା ଗୋଡ
ହଁ ବଡ ବଡ କଙ୍କଡା ଟିକେ ବର୍ଷା ଦିନ ଟା ନା ଏବେ ଟିକେ କଙ୍କଡ଼ା ଟିକେ ଇଏ ନାହିଁ। ଶୀତ ଦିନେ କଙ୍କଡା ବହୁତ ବଡ ବଡ ହେବେ ମିଳିବେ
ଓ ଚିଙ୍ଗୁଡି ବଡ ବଡ।
ହଁ ଚିଙ୍ଗୁଡି ବଡ ବଡ ଛୋଟ ରହୁ ପୁରା ଛୋଟ ଛୋଟ ମାନେ ଯୋଉଟା ଆଁ ପାନ ଚିଙ୍ଗୁଡି କୁହନ୍ତି। ତା ଛୋଟ ଛୋଟ ମିଳେ ବଡ ବଡ଼ ଆ ଟାଇ ଟାଇଗର ଫି ଇଏ ବି ମିଳେ। ପ୍ରନ ବି ମିଳେ ହୁଁ ବଡ଼ ବଡ଼ ଏକାଥରେ ମାନେ ଦି ଯେମିତି ଗୋଟେ କେଜି କୁ କୋ କୋଡିଏଟା ଉଠିବ ସେମିତି କାଇଁ
ରୁ ବାଃ ଇଛା ହେଲେ ଯାଇକି ଖାଇଦଉଥିବ।
ସେମିତି ଆଉ।
ଫାଷ୍ଟ ଫୁଡ ରୁ ମିଳୁଥିବ ସେଠି ମାଛା ଭଜା ଚିକେନ ଭଜ
କିଏ ଖାଆନ୍ତିନ ଦେଖ ଯୋଉଠି ସବୁ ଘରେ ଥିବ ଫାଷ୍ଟ ଫୁଡରେ ଯାଇଁକି କିଏ ଖାଇବ ‌। ହଁ ଯୋଉ ଏରିଆରେ ମିଳୁନଥିବ ସେଠି ଫାଷ୍ଟ ଫୁଡ ଯଦି ସେଠି ଫାଷ୍ଟ ଫୁଡ କଲେ ସେଠି ଚଳିବ।
ହଁ ଇଆଡେ ଚାଲିଯିବ ୟାଡେ ଖାଇଦେବେ।
ରେ ଥିବ ଯେ
ହଁ ସେଠି ତ ଘରେ ଘରେ ବନିସ ବନିସି ଭନିସି ଧରିକି ଯାଆନ୍ତି?
ହଁ ଏଠି ଛୋଟ ପିଲା ଯାକ ଛୋଟ ପିଲା ଯାଗ ମାନେ ମଜାମସ୍ତିରେ ଯାଇକି ଇଏ କରନ୍ତି ଆଉ।
ତ ବଂସି ବି ମାନେ ଖାଲ ଜାଗାରେ ବଂଶୀ ପଡିବ ତ ସେଠି ଭିତରକୁ ଯିବାକୁ ପଡିବ ନା।
ନା ଭିତର ନାଇଁ ମାନେ ଯୋଉ ନଈ ମାନେ ନା ଯୋଉ ଆସୁଛି ସେ ନା ଟା ଯୋଉଠି ରୋହୁ ସେ ସେଠି ପାଣି ଫାଣି ସବୁ ଅଛି ସେଇଠି ସବୁ ଛୋଟ ଛୋଟ ମାଛ ଇଏ ମାଛ ସବୁ ରୁହନ୍ତି ଆଉ।
ହଁ ନା ଯୋଉଠି ରହିବ ସେଇଠି ହଁ ସେଇଠି ପକେଇଲେ ହବ ଜାଲ ଅପେକ୍ଷା
ସେଠି ବି ଆମେ ବି ବ-ବହୁତ ଭୋଜି କରୁଛୁ ମାନେ ନାଁ ଏମିତି ଲାଗିଥିବ ଯାଇକି ଜଣଙ୍କ ନାଁରେ ଭୋଜି
ଭୋଜି କରିବାକୁ ଜାଗା ଅଛି ସେଠି ପାଣି ମଝିରେ ଭୋଜି କରିଛ। ଆହା ବଢିଆ ତ।
ମାନେ ପୁରା ନାକୁ ଟିକେ ଛଡେଇ ଦଉ ଛଡେଇକି ନେଇକି ଟିକେ ପାଣି ଭିତରକୁ ପଳେଇବୁ ସେଠି ଯାଇକି ହୁଁ ବାଁଉଶ ମାରି ଦେଇକି ସେଠି ମଝିରେ ରହିବୁ ଅ ଲାଇଟ୍ ଫାଇଟ୍ ଲଗେଇ ଦେଇଥିବୁ ସେଠି ଯାଇକି ଯାହା ରୋଷେଇ କରିବୁ ଆଉ।
ଓହୋ। ସୁବିଧା ଆଉ ହେଲେ ପ୍ରୋବେଲେ କିଛି ନାହିଁ, ସବୁ ସୁବିଧାରେହିଁ। କାଳିଯାଇ ଯିବାର ଅଛି କାଳିଯାଇ ମୋର ଯିବାର ଅଛି। କାଳିଜାଇ ମନ୍ଦିର କାଳିଜାଇ ଷ୍ଟୋରି ଗୋଟେ ଅଛି କଣ ସେଠି ସେଇଟା ବି ଦେଖିବାର ଅଛି କଣ
ହଁ ନାଇଁ ନାଇଁ ସେଇଟା ବହୁତ ମାନେ ଉଁ ବହୁତ ପୁରୁଣା ଇଏଟା ତ।
ରିଅଲ ଷ୍ଟୋରିଟା ଆମର କିମ୍ବଦନ୍ତୀ ନାଇଁକି?
ହ ଆଜ୍ଞା ହୁଁ ତୁ ବହୁତ ମାନେ ତାର ମାନ୍ୟତା ବି ଅଲଗା ପ୍ରକାର ଅଛି ହଁ। ହୁଁ ଲୋକ ଯାଆନ୍ତି ବହୁତ ବହୁତ ଦୂରରୁ ବି ଯାଆନ୍ତି ଇଏ କରିକି
ହୁଁ ବହୁତ ଯାଆନ୍ତି ମୁଁ ଯାଇନାହିଁ ଖାଲି ଟ୍ରେନ ରୁ ଗଲା ବେଳେ ଦେଖିଛି ପଡିବ ଚିଲିକା ପଡିବ ଟ୍ରେନ ରୁ ଗଲେ ନାଇଁ ମନ୍ଦିର ଦେଖାଯିବ ନାଇଁ ଖାଲି ଚିଲିକା ଦେଖାଯିବ କହିବେ ଚିଲିକା ହେଟି ଯାଉଛି ମାନେ ପାଣି କ୍ରସ କରିକି ଗଲାବେଳେ ଚିଲିକା ହ୍ର ହ୍ରଦ ଦେଖାଯିବ।
ହଁ ସାଇଡରେ ତ ଚିଲିକା ହ୍ରଦ ସାଇଡର ତ
ହଁ ସେଇଟା ଦେଖାଯିବ ଇନ ଆଉ ସେଇଟା ତ ସମୁଦ୍ର ମାନେ ଚିଲିକା ଭିତରେ ଅଛି ନା ସେଇଟା ଖାଲି ଆ ପାଖକୁ ନଗଲେ ଦେଖା ଦେଖା ଯିବନି ଦୂରରୁ
ହଁ।
ହେଲେ ଏଇ ଦିଇ ତିନି କିଲୋମିଟର ଥିବ ସମୁଦ୍ର ଭିତରୁ କୁ
ହଁ ଭିତରକୁ ହଁ ଥିବ।
ହଉ।
ହଉ ଠିକ ଅଛି ଆପଣଙ୍କ ସାଙ୍କ କଥା ହେଇ ଖୁସି ଲାଗିଲା। ହଁ ରଖୁଛି ଭାଇ।